ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ ହଁ
ହଁ ନମସ୍କାର।
ଆଚ୍ଛା କ। ହଁ ଭଲ ଅଛି ଆପଣ
ଆଜ୍ଞା ହଁ ଭଲ ଆଜ୍ଞା ଆପଣ କଣ କରନ୍ତି ଆପଣ
ଏଇ ମୁ ପାଠ ପଢୁଚି।
ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା।
ଆପଣ
ନାଇଁ ମୋର ବିଜନେସ ଟାଇମ ତ ଆଉ ଅଛି ଦୋକାନରେ ଅଛି ଏମିତି ଆଉ।
ଆଚ୍ଛା ଆଚ୍ଛା।
ହୁଁ ହୁଁ ଆଉ ରଜକୁ କେମତି କଣ କଟେଇଲେ?
ରଜ ବହୁତ ଭଲ ଥିଲା ଏଇ ଫିଲ୍ମ ଏକା ଦେଖିବାକୁ ଯାଇଥିଲୁ ପିଠା ଏକା ଖାଇଲୁ। ଆଉ ପାର୍କ ଏକା ଯାଇଥିଲୁ ଦଳି ଏକା ଖେଳିଲୁ ଆଉ ଆପଣ କେମିତି କଟେଇଲେ?
ହଁ ମୁଁ ତ ସେଇ ଗାଁକୁ ଯାଇଥିଲି ସେଇ ଗାଁରେ ସାଙ୍ଗସାଥି ପିଲା ସହିତ ମିଶିକି। ମଜ ମଜଜି ହେଲା ଭଲ ବି ହେଲା। ଆଉ ପିଠା ପଣା ତ ଏମିତି ଖିଆ ପିଆ ଏମିତି ଆଉ ସବୁଥିତ ବହୁତ ଆମ ପୋଡ ପିଠା ଯୋଉଟା ରଜ ହୁଏ ସେଇଟା ବି ହେଲା ବହୁତ ଇ ହେଇଗଲା।
ହୁଁ ଆଉ ପାନ ଏକା ବି ଖାଆନ୍ତି।
ହୁଁ ହୁଁ ହୁଁ ଆପଣ ସେପଟେ କେମିତି ପାନ ରେଟ୍ କେମିତି ଥିଲା ମିଠା ପତ୍ର
ଆମର ଗୋଟେ ବକ୍ସ ରେ ପାନ ଆସିଥିଲା ଯୋଉଟା କି ନେଇଥିଲା ଜ ଖଟା ଖଣ୍ଡେ ପାନ ନ ଥିଲା ଦୁଇଶହ ଟଙ୍କା ନେଇଥିଲା
ହୁଁ ହୁଁ ଆମର ଏଠିକି କୋଡିଏ ଟା ଲାଗିବ ହଁ ମିଠା ପତ୍ର ପାନ ଆସେ ନର୍ମାଲ ପାନ ବି ଆସେ ଆମର ଏଠି କୋଡ଼ିଏ ଟା ଲେ କୋଡିଏ ଟଙ୍କା ଲେଖା ଚାଲିଛି ଆଉ
ନର୍ମାଲ ପାନ ମିଠା ପାନରେ କଣ ଫରକ ଥାଏ କି?
ମିଠା ପତ୍ର ପାନ ମାନେ ସେ ପତ୍ର ଟା ଚୋବେଇଲେ ହିଁ ମିଠା ଲାଗିବ। କିନ୍ତୁ ନର୍ମାଲ ପାନା ମାନେ ଯୋଉଟା ନର୍ମାଲ ଲୋକ ଖାଉଛନ୍ତି ସେଇଟା ଟିକେ କଷା ଟିକେ ଲାଗିବ ସେ ପାନପତ୍ର ଟା।
ଆଚ୍ଛା ସେଥିରେ କଣ ଦାନ୍ତ ନାଲି ହେଇଯାଏ?
ହ ଦାନ୍ତ ତ ଅବିସ ନାଲି ହବ ଟିକିଏ କିନ୍ତୁ ପ ଯୋଉଟା ମି ମିଠାପତ୍ର ପାନଟା ସେଟା କେବଳ ମିଠା ଲାଗିବ ମିଠା ଲାଗେ ତା ଭିତରେ ଯୋଉ ମିଠା ପତ୍ର ସବୁ ମିଠା ଦିଆହେଇଥିବ ସବୁ ସେଇଟା ବି ମିଠା ଲାଗେ ଆ ନର୍ମାଲ ପାନପତ୍ର ମିଠା ଲାଗିବନି ଖା ଖାଲି ତା ମିଠା ଟା ମିଠା ଲାଗିବ ଆଉ ବାକି ସେ ପତ୍ର ଟା କେବଳ ଠା ଟିକିଏ କଷା ଟାଇପ ର ଲାଗିବ ଆଉ। ଜଣେ ଲୋକ ଏବେ ଖାଉଛନ୍ତି ଯୋଉମାନେ ସବୁ ଏମିତି ଆଉ। ଆଜ୍ଞା ଆଜ୍ଞା ଆଉ ଏମିତି ବୁଲାବୁଲି ଟିକେ ହେଲା ତାପରେ ସେ ଯାଇଥିଲା ଆମର ଟିକେ ଗୋଟେ ଜାଗାକୁ ଟିକେ ଦର୍ଶନ କରିବାକୁ ଠାକୁର ଦର୍ଶନ କରିବାକୁ। ସିଆଡେବି ଟିକେ ବୁଲାବୁଲି ଟିକେ ହେଲା ଆମର ସେ ଅସୁରକୁ ଅସୁର କୁମାରି ଯାଇଥିଲୁ ଅସୁରକୁ। ଅସୁରକୁମାରୀ।
ଆଚ୍ଛା ସେଟା କଣ ପାଇଁ ଫେମସ କି?
ସେଇଟା ଗୋଟେ ଛୋଟ ମନ୍ଦିର ପାହାଡ ଉପରେ ଗୋଟେ ଛୋଟ ମନ୍ଦିର ଯାଇଛି ଗୋଟେଝରଣା ଉପର ଆଡୁ ବହି ଆସିଛି। ସେଠାରେ ଗୋଟେ ଲ କ୍ଷ୍ମୀ ଠାକୁରାଣୀ ନା କୋଉ ଠାକୁରାଣୀ ଏମିତି ଉପରହାଡ଼ ଉପରେ ଥିଲେ ଆସ୍ତେ ଆସ୍ତେ ଖସିକି ତଳକୁ ଆସିଛନ୍ତି ଆଉ ତଳକୁ ଅଣାଯାଇଛି।
ଆଉ ଗୋଟେ ଛୋଟ ହଁ ଛୋଟ ମୂର୍ତ୍ତି ମନ୍ଦିର ଗୋଟେ ଅଛି ମୂର୍ତ୍ତି ପୂଜା ପାଉଛନ୍ତି ଆଉ। ଗୋଟେ ଜଙ୍ଗଲ ଭିତରେ ଆଉ ବେଶୀ ଜଙ୍ଗଲ ନାହିଁ ରୋଡ ଠୁ ଜଷ୍ଟ ଦୁଇସ ମିଟର ତିିନିସ ମିଟର ଖଣ୍ଡେ ହବ ବାଇକ ଫାଇକ ସବୁ ଯାଉଛି। ଆମେ ଯାଉଛି ଟିକେ ଲୋକ ହଁ ହଁ ନାଇଁ ନାଇଁ ପରଫେକ୍ଟ କଣ ନାଇ ଏ ପ୍ରତ୍ୟ ଠାକୁରାଣୀ ଆମେ ଯେତେବେଳେ ଆଉ ଏମିତି ଅଛି ତାପରେ ପ୍ଲାନିଂ ଅଛି ଯିବାକୁ ଟିକେ ଇ ଖରାପ ଏଇ ଯୋଗୁଁ ପୁରୀ ଫୁରୀ ଟିକେ ଯାଇପାରୁନୁ।
ଆଚ୍ଛା ଏବେ ତ ରଥଯାତ୍ରା ପୁରୀ ବହୁତ ଭିଡ।
ବହୁତ ବଡ ଭିଡ ହେଇଯିବ।
ଏଇ ବାହୁଡା ସରିଲେ ଯାଇକି ଭିଡ ଟା ଟିକେ କମିବ। ଏଇଟା ପୁରା ଭିଡ ଆଉ ଆପଣଙ୍କର ପ୍ଲା ରଥରେ ଆସିବେ?
ରଥରେ ଯିବା ପାଇଁ କିଛି ନାହିଁ ଯେ ଯାହାର ଗଲାପରେ ବି ଫ୍ୟାମିଲି ନେଇକି ଯିବାକୁ ପଡ଼ିବ। ଆଉ ତ ଇଏ ଫ୍ୟାମିଲି ନେଇକି ଗଲା ବେଳକୁ ଓପୁରୁକୁ ଯାଇପାରିବୁ ଆମେ ହଁ ଏକୁଟିଆ ହେଇଛୁ ହଁ ଯୁଆଡେ ପଳେଇଆଇବୁ ଫାମିଲି ତ ଏକୁଟିଆ ନେଇକି ତାଙ୍କୁ ସା ଯାଇହେବନି ଯଦି ଫାଙ୍କା ଟାଇମ ଦେଖିଯିବାକୁ ପଡିବ ତାପରେ ଦେବ ସ୍ନାନ ପୂର୍ଣ୍ଣମୀ ଦିନ ମୋର ବି ବାର୍ଡେ ଅଛି ତ ସେଇଥିପାଇଁ ଦେଖିଆ କଣ ହଉଛି। ଠାକୁରଙ୍କ ଡୋରି ଲାଗିଲେ ଯି ଯିବାକୁ ପଡିବ ନହେଲେ ନାଇଁ।
ହଃ ହଁ କାଇଁନା ଲୋକମାନେ ପାଖୁରୁ ଥାଇକି ବି ଯାଇ ପାରୁନାନ୍ତି ଆଉ କିଛି ଲୋକ ଦୂରରେ ଥିଲେ ବି ସବୁ ପ୍ରାୟ ଆସୁଛନ୍ତି।
ସେଇଆ ଠାକୁର ଡୋରି ନ ଲାଗିଲେ କେବେ ବି ଯାଇପାରିବେନି ଆଉ ତାର ଡୋରିନଲେ କେହି ତ ଯାଇପାରୁ ନାହାଁନ୍ତି ଆମକୁ କଣ ଆଉ
ହୁଁ
ଆଉ କଣ ଆପଣଙ୍କ ରୋଷେଇଆ ଖାଇଥିଲି ସଖାଳେ ତ ରୁଟି ଖାଇକି ଆସିଥିଲି ଆଉ ତାପରେ ଦି ପହରେ ରେ ରୁଟି ଖାଉଚି।
ଆଛା
ଆଉ ତାପରେ ଦିଟା ଅଢେଇଟା ବେଳକୁ ଟିଫିନ କରୁଚୁ ଆଉ ଭାତ ଟିଫିନ୍ ଆଣୁଚି ଆଉ
ଓହୋ।
ହୁଁ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ ସବୁ?
ମତେ ଏଇ ଅ ମତେ ପ୍ରାୟ ନନଭେଜ ହିଁ ଭଲ ଲାଗେ।
ହ ହ ମୋର ବି ସେ ମ ନନଭେଜ ମୋର ବି ପସନ୍ଦ ଆଇ ମିସେସ ସଦାବେଳେ ପାଇଁ ମନେ ରଖିବ ନନଭେଜ୍ କାଇଁ ଖାଇବ ନନଭେଜ ଖାଇବ କାଇଁ ଡାଇବେଟିସ ଲୋକ ନା।
ଆଛା ନାଇଁ ଏ ଡାଇବେଟିସ ରେ ବେଶୀ ଖାଇବା କଥା ନୁହେଁ।
ହୁଁ ହୁଁ ହୁଁ।
ମାଛ ମଟନ ଏଇସବୁ ଖାଇବା କଥା ନୁହେଁ ଡାଇବେଟିସ ରେ।
ଭୋଜି ଭାତରେ ଖିଆଯାଏ ନହଲେ ଆମେ ଘରେ କେବେ ଏମିତି ମଟନ କିଛି
ଆଛା ହଁ।
ମିଶ ବେଶି ଖାଉନି ଆଉ ତାଙ୍କ ଯୋଗୁ ବି ବହୁତ ମାନେ ଛାଡିିଦେଲିଣି ଆଇଁଷ
ନାଇଁ ଜଗିକି ରଖିବାକୁ ପଡିବ ନା ଡାଇବେଟି ଇଷ୍ଟା ଅଛି ପୁଣି ଚିନି ଏକା କମ କର ହେଇକିଏ ସିଏ ଖାଅନି
ହୁଁ। ହୁଁ ଆଉ ଆପଣ ରୋଷେଇ ବାସ କରନ୍ତି ନା ନାଇଁ ମା ଫା କରିଦିଅନ୍ତି ରୋଷେଇ ବାସ?
ଆ ମା ରୋଷେଇ କରୁଛନ୍ତି।
ମାଆସ ରୋଷେଇ କରୁଚନ୍ତି।
ହଁ।
ଆଛା। ଆ ଆପଣଙ୍କ ଏରିଆ ପଟେ ସେପେଟେ କଣ ପିକନିକ ସ୍ପଟ୍ କଣ ସବୁ ଅଛି? କୋଉ ଠାକୁର ମାନେ ଅଛନ୍ତି କି ଠାକୁର ଅଛନ୍ତି?
ଏଇଠି ଅ ଅଛନ୍ତି ବିରଜା ଅଛନ୍ତି। ଆଉ ଚା ବିରଜା ହିଁ ଖାଲି ଅଛନ୍ତି ଏତିକି ହିଁ ମୁଁ ବୁଲଚି। ଆଉ ଏବେ ତ ମୁଁ ବାହାରେ ଆସିକି ରହୁଛି।
ଆଜ୍ଞା ଆଜ୍ଞା। ଆ ନାଇଁ ମୁଁ ଗଲେ ତ ଏଇ ଯ ପାଖାପାଖି ଆମର ସେଇ ଧଉଳି ଫଉଳି କି ନନ୍ଦନକାନନ। ଏବେ ଜା ଯୋଉ ବୁଲାବୁଲି କରେ ଫ୍ୟାମିଲି ନେଇକି ଟିକେ ଆଉ ମାନେ ଏ ବିଶେଷ କରି ହଁ ଏ ଲିଙ୍ଗରାଜ ବନ୍ଦ ବେଳେ ବେଳେ ଯାଏ। ମିସେସଙ୍କୁ ନେଇକି ଯାଇ ବୁଲିକି ଟିକେ ପଳେଇଆସିବୁ।
ସେ ଏଠିକାରେ ମୁଁ ଲିଙ୍ଗରାଜ ମନ୍ଦିର ତ ଯ ମାନେ ପ୍ରାୟ ଯାଇଥିଲି କି ଯାଇକି ବହୁତ ବଡ ମାନେ ଠାକୁର ଅଛନ୍ତି। ପୁରା ବିଷ୍ଣୁ ଆଉ ମହାଦେବ ବି ମିଶିକି ଅଛନ୍ତି।
ହୁଁ ହୁଁ ଏବେ ବହୁତ ମାନେ ସେ ଜାଗା ଟା ବହୁତ ଇଏ ହେଲାଣି। ପୁରା ଫାଙ୍କା ହେଇଗଲାଣି ବହୁତ ଭଲ ଲାଗୁଛି ଏବେ। ହୁଁ ହୁଁ କେଦାର ହଁ। କେଦାରଗଡ଼ ମନ୍ଦିର ଅଛି। ମୁଁ ବେଶୀ ସମୟ ଯାଇନି ସେ ଥରେ ଦୁ ଥରେ ଦୁଇ ଥର ମୁଁ ଯାଇଛି। ଆଉ ଏମିତି ଯାତ୍ରା ମୋହତ୍ସବ ପଡ଼ିଲେ ଏମିତି ପିଲାମାନଙ୍କ ସହିତ ଯାଇ ଟିକେ ବୁଲାବୁଲି କରେ ଆମର ଦଶହରା ଟାଇମରେ। ଆଉ କି ଯୋଉ ଲକ୍ଷ୍ମୀ ପୂଜା ଟାଇମରେ ଏମିତି ବୁଲାବୁଲି
ଲକ୍ଷ୍ମୀ ପୂଜା କୋଉଠି ଭଲ ହୁଏ?
ଆମର ଆମର ଏଇପଟେ ସାଇରେ ଆମେ ଯୋଉଠି ରହୁଛୁ। ସେଇପଟ ସାଇରେ ଭଲ ହୁଏ ଟିକେ। ତଥାପି ତ ଏଠି ଦେଖିବାକୁ ଗଲେ ସବୁ ଦଶହରା କଣ ଲକ୍ଷ୍ମୀପୂଜା କଣ ସବୁ ଇଏ ହୁଏ।
ଆ ଆଛା ଆଛା।
ହୁଁ। ଆଉ ଏମିତି ତାହଲେ ଆଉ। ଆଉ କଣ ଖିଆ ପିଆ କରିଛନ୍ତି?
ସକାଳେ ମୁଁ ଏଇ ଚକୁଳି ପିଠା ଆଉ ଘୁଗୁନି ତରକାରୀ ହିଁ ଖାଇଥିଲୁ ଆମେ।
ଆଚ୍ଛା ଆଚ୍ଛା। ଆଉ ଆପଣ ଆପଣ ସେଟ ମାଣସ ଫଣସ ଅଛି ନା ଆପଣଙ୍କ ଘରେ?
ହଁ ଆମର ଏପଟେ ମାଣବସା ଏକା ଅଛି।
ହୁଁ ହୁଁ।
କିନ୍ତୁ ମୁଁ ଶୁଣିଥିଲି କିଛି କିଛି ଜାଗାରେ ମାଣବସା ବି ନାହିଁ। ହଁ ସାବିତ୍ରୀିକା ବି ନଥାଏ।
ନା ସାବିତ୍ରୀ ତ ସବୁଆଡେ ସମସ୍ତଙ୍କ ଅଛି କିନ୍ତୁ ମାଣବାସାଟା ଯୋଉମାନେ କଣ ମାଣବ ତାଙ୍କର ଯୋଉଟା ଥିବ ସେଇଟା କରିବି ଆଉ ଯୋଉେ ମାଣ ଫାଡ ନଥିବ ସେଇଟା କରନ୍ତିନି।
ଆଉ କିନ୍ତୁ ସାବିତ୍ରୀଟା ସମସ୍ତଙ୍କ ସବୁ ଇରେ ହୁଏ। ସାବିତ୍ରୀ କାହାର ଇଏ ବିବାହିତ ଲୋକମାନେ ସାବିତ୍ରୀ ହିଁ କରନ୍ତି ମହିଳାମାନେ। ଆଉ ସେଇଟା ସମସ୍ତଙ୍କ ରହଟା ଅଛି। ଆଉ ଆପଣ ଆପଣ ଏଇପଟେ ମାନେ ଖରା ହଉଛି ନାଇ କେମିତି ପାଗ କେମିତି ଅଛି କଣ?
ଏବେ ବହୁତ ଖରା ହଉଛି ବାହାରି ହଉନି କାଲି ଦି ଦିନ ଟିକେ କ ମାନେ କୋହଲା ପାଗ ଦେଇଥିଲା।
ହୁଁ ହୁଁ କାଲି ବି ବର୍ଷା ହସିଛି ଆଡ ବି ବର୍ଷା ଅସିଛି ଟିକେ ହେଇଥିଲା ତାପରେ ପାଗ ବି ବହୁତ ଖରା ହଉଛି।
ଏବେ ତ ଆଗ ଅପେକ୍ଷା ବହୁତ ଖରା ହଉଛେ।
ହୁଁ ହୁଁ ହ ବହୁତ
ଆଗରୁ ଆଟଲିଷ୍ଟ ବାହାରି ହଉଥିଲା ଏବେ ତ ଆ ମାର୍ଚ୍ଚ ମାର୍ଚ୍ଚ ଏପ୍ରିଲରୁ ଏତେ ଖରା ହଉଛି।
ହୁଁ ହୁଁ ହୁଁ। ଆପଣ ପଢା ପଢି କରିଦେଲେ ନା ନାଇଁ
ଏ ମୋର ଏବେ ସରିଲା ଏବେ।
ଆଛା ଆଛା ଆଉ କୁଆଡେ ବୁଲାବୁଲି କୁଆଡେ ଯିବା ପାଇଁ ପ୍ଲାନିଙ୍ଗ କରିଛ?
ଏବେ ତ କୁଆଡେ ବୁଲିବାର ପ୍ଲାନିଂ ନାହିଁ ପୁରୀ ଯାଇ ଥାନ୍ତୁ ସେଇ ରଥ ପାଇଁ ବହୁତ ଭିଡ ସେଇଥିପାଇଁ ପୁରୀଟା ଯାଇପାରୁନୁ। ଆଉ ଯଦି ଆଉ କୁଆଡେ ଯିବୁ ଯିବୁ ଆଉ ଵ
ଆମର ତ ପ୍ଲାନିଂ ତ ଠାକୁରାଣୀ ର ତାରିଣୀ ମା ଙ୍କର ଡୋରୀ ତ ଲାଗିନି ଆର ବର୍ଷ ଯିବାର ଥିଲା। ଜଣେ ସାଙ୍ଗଙ୍କର ତାର ଶଶୁର ଡେଥ ହୋଇଗଲା ତ ଏ ଡେଥ ନାଇଁ ତ ତାଙ୍କର ଝିଅ କଣ ଖରାପ ହେଇଗଲା ଏନ୍ ସିନତି ସେ ମନା କଲା ଜୁଲାଇ ମାସରେ ପ୍ଲାନିଂ ଅଛି ଯିବା ପାଇଁ ଟିକେ ଆଉ
ତାରିଣୀ ଉଁ ତାରିଣୀ ବହୁତ ବାଟ ଘଟଗାଁ ତାରଣୀ।
ଏ ଗୋଟେ ଟଟ୍ରାଭେଲର କରି ଯିବୁ ଚାରଟା ପାଞ୍ଚଟା ଫାମିଲି ଯିବୁ
ଆଛା ଆଛା
ହୁଁ ଆଉ ଗୋଟେ ଜିନିଷ ଠାକୁରଙ୍କ ଡୋରି ନ ଲାଗିଲେ କେବେ କୁଆଡେ ଯାଇ ପାରିବେନି ଆରେ ଡୋରୀ ଲାଗିଲାନି ସବୁ ଜଡେଇବି।
ତାରିଣୀ ବହୁତ ବାଟ ଆଉ ବି ମାନେ ଯିଆ ପାଇଁ ବି ବହୁତ ଟାଇମ ବି ଲାଗେ। କେମ ଯିବୁ ପୁରା ପୁରା ଗୋଟେ ଦିନ ଟାଇମ ଲାଗିଯିବ।
ହୁଁ ସେଆଟ ରାତିରୁ ରାତିରେ ଯିବ ବଧେ ରାତି ବାରଟା ବାହାରିଲେ ସକାଳ ଯାଇ ପହଞ୍ଚିବ କି ଭୋର ଭୋର ପହଞ୍ଚିବ ଏଇ ଠାକୁର ଦର୍ଶନ କର ମେନ୍ ତାଙ୍କର ଠାକୁର ମାନଙ୍କ ତା ଆଳତିରା ଦେଖିବାକୁ ବେ ମାନେ ବଢିଆ ଲାଗେ ଆଉ ସେଇ ଜିନିଷ ଟା ଭଲ ଲାଗେ ସେଠି ଆଉ ପୁରୀ କେତେଥର ଯିବା ଆସିବା କରିଛନ୍ତି?
ପୁରୀ ଆମେ ପ୍ରାୟ ଯାଉ ବର୍ଷକୁ ଥରେ ଦି ଥରେ ଏମିତି ହିଁ ଯାଉ ଆଉ ବହୁତ ଭିଡ ହେଇଯାଉଚି ତା ଭିତର ଆଉ ଠିଆ ହବା ପାଇଁ ଯୋଉ ପଡୁଚି ଖରାରେ
ହୁଁ
ତିନି ଘଣ୍ଟା ଠିଆ ହେଲା ପରେ ଯାଇକି ଭିତରକୁ ଯିବ ଫୁଣି ଭିତରେ ପୁଣି ଘଣ୍ଟେ ଛିଡା ହ ହୁଅ ଠିଆ ହବାଟାକୁ ପଡୁଚି ସେଇଥିପାଇଁ ହଉଛି ମାନେ ଇଏ ଲାଗୁଛି ନହେଲେ ତ ଆଉ ବ ଭିଡ ଏତେ ଯେ ଚାଲିବି ପାରିବନି ଲୋକ ପୁରା ଠେଲିକି ନେଇଯିବେ
ହୁଁ ହୁଁ ଠାକୁର ସେର ତ ତାଙ୍କର ପରୀକ୍ଷା ନଉଛନ୍ତି ଆଉ କିଏ ମତେ କେତେ ସହିକି ଏତେ ଦେଖା କରିପାରୁଛୁ ନା ନାଇଁ କିଏ ଅଧାରୁ ଘେରିକି ପଳଉଛି ନା କଣ କର ସେ ତା ଦେହରେ ପରୀକ୍ଷାକୁ ନଉଛନ୍ତି ହୁଁ ଆଉ ପୁ ପୁ ପୁରୀ ଗଲା ମାନେ ଆପଣ କଣ ଖାଆନ୍ତି?
ଆମେ ଅଭଡ଼ା ହିଁ ଖାଉ
ବେଶ୍ ସେଇଟା ବେଶ୍ ଜିନିଷ ଏୟା ପୁରୀ ଗଲା ମାନେ ସେଇଟା ଆକା ଆଗ ହୁଁ ହୁଁ ଆଉ ଅଲଗା କିଛି ଖିଆ ପିଆ ହଉ ନ ହଉ ଅବଢ଼ା ତ
ସେଇଥିରେ ପୁରା ଶାନ୍ତି ଅଛି ପୁରା
ହଁ ହଁ ସେଇଥିରେ ଶାନ୍ତି ଅଛି ମଜା ଅଛି ସବୁ ଅଛି ଆଜ୍ଞା ଆଉ ଅଲଗା ଯେତେ ହୋଟେଲ ଫୋଟେଲ ରେ ଖାଇଲେ ଯେତେ ଯାହା କଲେ ବି ସେ ସବୁ ମଜା ନାହିଁ
ହୋଟେଲ ଏକ ତ ଆମେ ପ୍ରାୟ ଖାଉଚେ କିନ୍ତୁ ଅଭଢ଼ା ଟା ଆମେ କଉ ସବୁବେଳେ ଖାଇପାରୁଛେ ଅଭଡା ଟା
ହୁଁ ହୁଁ ହଁ ହଁ ହଉ ହଉ ଠିକ୍ ଅଛି ଆଜ୍ଞା
ଅ ହଉ ଆଉ ବୋ ସାର୍ ଆପଣଙ୍କ ସହ କ ଥା ହେଇ ଭଲ ଲାଗିଲା ଆଉ ରଖୁଛି ଥାଙ୍କ ୟୁ ହଁ